ହ୍ୟାଲୋ।
ହଁ ହାଲୋ।
ମୋ କଥା କଣ ଶୁବା ଯାଉଚି?
ହଁ ଶୁଭା ଯାଉଚି।
ହଁ ଆଉ କଣ କରୁଚି ଏବେ?
ଏଇ ଜଷ୍ଟ ଶୋଇଥିଲି ତ ମୁଁ ଟିକି ଚାହା ବିସ୍କୁଟ ଖାଉଥିଲି।
ଓହୋ ଆଜି କ୍ଲାସ ହେଲା ନି କି?
ଆଉ କ୍ଲାସରେ କ୍ଲାସ ଥିଲା ମୁଁ କଣ କରିଚି? ନା ନିଦରେ ଶୋଇ ପଡିଚି। କ୍ଲାସ୍ ମିସ।
ଓ କ୍ଲାସ ମିସ୍ ହଉ ଆଉ କାଲି କରିଦବୁ ଆଉ।
ହଁ।
ଆଉ ଆଜି କଣ ଖାଇଥିଲୁ?
ଆଜି ଭାତ ଡାଲମା ଅଣ୍ଡା ଭୁଜିଆ।
ଓହୋ ବହୁତ ଭଲ। ଆଉ ଆଜି ସକାଳେ କେତେବେଳେ ଉଠିଥିଲୁ?
ମୋର ସକାଳେ ଉଠେବା ଆ ସାଢେ ସାତ।
ମୁଁ ଏତେ ଜଲଦି ଉଠି
ଆରେ ଘରେ ଶୁଆଇ ଦଉନାହାନ୍ତି ନହେଲେ ମୋର ଟିକେ ଶୁଅନ୍ତୁ
ଓହୋ କଥା ତଥାପି ତ ଏତେ ଜଲ୍ଦି ଉଠୁଚ ଆଉ ଭଲ ଭଲ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ତୁ କହ ତୋ ଖବର କଣ?
ମୋ ଖବର
ହୁଁ।
ମୁଁ ଖବର ହଁ ଭଲ କଣ ଜାଣିବୁ କହ?
ତୁ ଏଇନା କଣ କରୁଚୁ।
ମୁଁ ଏଇନା ବସିକି ଏକ ଫୋନ ମାଧ୍ୟମରେ କଥା ହଉଚି।
ଆରେ ନା ମ ସେଇଟା ନୁହଁ। ମାନେ ତୁ ଏବେ କଣ କରୁଚୁ ପଢା ପଢି?
ଓହୋ ପଢ଼ାପଢ଼ି କରୁଚି ବି ଏସ୍ ସି ବଟାନି ଅନର୍ସ। ଆଣ୍ଡ ଗୋଟେ। ଡିଜିଟାଲ ମାର୍କେଟିଂ ଉପରେ ଦେଖୁଛି। ତତେ ସେଟା କହିବି ବୋଲି ଭାବିଥିଲି କହିନି କହିବି ଆଉ।
ଆଚ୍ଛା ଆଚ୍ଛା କହୁନି ତାହାଲେ।
ଆ ଏଇଥିରେ ତ କହିହବନି ତ କହିବି ଆଉ ପଛ ରେ ହେଲା।
ଆଚ୍ଛା ହଉ।
ଆଉ ଟିୟୁସନ କ୍ଲାସ କେତେବେଳେ ଅଛି?
ଆମ ଯଉ କମ୍ପ୍ୟୁଟର।
ହଁ।
ସାଢେ ସାତଟା ଟେ ଅଛି।
ଓହୋ।
ମୁଁ ତ ମୁଁ ମଝିରେ ମାନେ ଟ୍ୟୁଉସନ ବି କରିଥିଲି ପିଲାମାନଙ୍କୁ ହେଲା।
ଓହୋ କଉ କ୍ଲାସ ର?
ମୋର ଆରେ ଛୋଟ ପିଲା ଗୁଡା ସେଥିପାଇଁ ମୋ ମୁଣ୍ଡ ଖରାପ ହେଇଗଲା ବନ୍ଦ କରିଦେଲି।
ତଥାପି ଛୋଟ ପିଲାମାନେ କଣ ଏଲ କେଜି ୟୁ କେଜି ନା କୋଉ କ୍ଲାସ?
ମାନେ ଗୋଟେ ତ ପଞ୍ଚମ ଆଉ ନବମ ପଢଉଥିଲି ହେଲା। ସିଏ ଦି ଜଣ ଅଲଗା ସିଏ ତାଙ୍କର ସେ ପଞ୍ଚମ ଶ୍ରେଣୀ ପିଲା ଟା କଣ କହିଲୁ? ଭାଇ ଭଉଣୀ ସେ ଆସିବନି ଅଧେ ଦିନ ଟିଉସନ୍। ନବମ ମାନେ ଦି ଜଣ ପାଠଚୋର ନିନ୍ତ ଆସୁନ ଛନ୍ତି ତ ଅଧା ଦିନ ମାନେ ଝିଅଟା ଅଧିକ ସମୟ ଆସେ ଗୋଟେ ଗୋଟେ ଦିନ ବନ୍ଦ କରେ କିନ୍ତୁ ପୁଅଟା ସବୁଦିନ ବନ୍ଦ କରେ।
ହଁ ଆଜିିକାଲି ପିଲାରା ସବୁ ପାଠ ଚୋର ଉରା।
ହଁ ସେଇୟା ଆଉ ଯୋଉ ଯୋଉ ଛୋଟ ଛୁଆଟା ଆସ୍ ମାନେ ଆଉ ଗୋଟେ ଛୋ ଟ ଛୁଆ ଆସିଲା ମାନେ କଣ କହିଲୁ, ଆ ଅଙ୍ଗନବାଡିରେ ପଢୁଛି ହେଲା।
ହୁଁ
ମାନେ ଏମିତି ଅଙ୍ଗନବାଡି ନୁହଁ ମାନେ ସ୍କୁଲରେ ପ୍ର ହଁ ସ୍କୁଲରେ ଯୋଉ ପ୍ରଥମ କ୍ଲାସ, ହଁ ଏମିତି ପାଗଳ କରିଦେଲା ମତେ ଭଗବାନ!
ମାନେ ସେଇ ପିଲାଟା ତତେ ପାଗଳ କରିଦେଲା।
ହଁ, ଆରି ସିଏ ଏଡ଼ିକି ଛୋଟ ପିଲାଟେ କହିବ କି? ଆ ମାନେ କହିବ କି ମାନେ ମାନେ ତାର ଅଛନ୍ତି ସବୁ କଲେ ମାନେ ସ୍କୁଲରେ।
ହଁ।
ସେଇଭଳିଆ ମାନେ ପୁଅଟା ସିଏ ଏମିତି କଥାଉଡ଼ା କହିବ ସେ ଛୋ ଛୋଟ ଛୁଆଟା ମୁଁ ଭାରି ସକ୍ ତ ଅନ୍ନ ବି ଦେଖିଛି। ମାନେ କହୁଥିଲା କି ତାର ଗୋଟେ ଝିଅ ସହିତ ବନୁନି ତାର ତା ସହିତ ତାର ତା ଅଲଗା ହେଇଯାଇଛି। ଟି ଆଉ ଏଗୁଡା ସବୁ ମ ତେ କହିବନି ମାନେ ମୁଁ ତ ଯାହାହେଲେ ବି ଟିୟୁସନ ଦିଦି ନା ମାନେ ଡର ଥିଲା, ଏ ଯୋଉଟା ମନେଙ୍କର ମୁଁ ବାଥରୁମ୍ ଯାଇଥିବି କି କଣ କରୁଥିବି ତନୁ ସହିତ ଗପିଦବ।
ଓହୋ ତନୁ ତମ ଘରେ ରହୁଥିଲା କି?
ଆରେ ଆମେ ଘର ଉପର ତଳଟି ତ ସିଏ ଆମୋ ଘରେ ଆମେ ସେତେବେଳେ ଟ୍ୱଲ୍ଥ ଥିଲା ତ ଟ୍ୱଲ୍ଥ ସଙ୍ଗେ, ନାଇଁ ନାଇଁ ନାଇଁ।
ହଁ ତୋର ଆଉ ତନୁର ମିଶିକି ରହୁଥିଲ। ମାନେ ଘର
ଏବେ ବି ରହୁଛୁ ଗୋଟେ ବିଲ୍ଡିଂ ତଳେ ଉପର ତଳ।
ଓହୋ ତମର ଯୋଉ ଦୋକାନ ଯୋଉ ପଛ ପଟେ ତ ସେଇ ପଟେ। ଘରଟା ଓହୋ ହୋ।
ତଥାପି ମାନେ କେତେ ମାସ କରିଛୁ?
କଣ କହିଲୁ?
କେତେ ମାସ ଟିୟୁସନ କରିଛୁ?
କେତେ ମୁଁ ତିନି ଚାରି ମାସ।
ଓହୋ, ମାନେ କେତେ ଟଙ୍କା ପଞ୍ଚମ ପିଲାଙ୍କଠାରୁ କେତେ ଟଙ୍କା ଆଣୁଥିଲୁ?
ସିଏ ଦି ଜଣ ଭାଇ ଭଉଣୀ ହଜାର ଟଙ୍କା। ଆଉ ହୁଁ।
ଆଉ
ଆ ଛୋଡୁନୁ ଗମେଣ୍ଟ ସ୍କୁଲ ଛୁଆ ଗୁଡା ନା ତ କେତେ ହିଁ ନବୁ।
ହଁ ଇଂଲିଶ ମିଡିୟମ କଲେ ହବ, ଆଉ ନବମ କ୍ଲାସ?
ସେଇତି ବା ଭାଇ ଭଉଣୀ ପାଁଶହ ପାଁଶହ ହଜାର।
ଓହୋ, ଆଉ ଛୋଟ ପିଲାରା କେତେ ପାଁଶହ ଦଉଥିଲେ?
ନାଇଁ ମ ତିନିଶ।
ଓ ଆ ମୁଁ ବି କରୁଥିଲି ଟିଉସନ ଯେ ଆ କଲିିନି ଆଉ ଏ ମୁଁ ଗୋଟେ ପିଲା କରିୁଥିଲି ଇଂଲିଶ ପିଲା ଟାକୁ ଖାଲି ପ୍ରାୟ ଜଣେ ସାର୍ ଆସୁଥିଲେ ମୁଁ ଖାଲି ତାକୁ କରଉଥିଲି ଓଡିଆ କମ୍ପ୍ୟୁଟର ଆଉ ଏଆଇ କଣ ତାଙ୍କର ଗୋଟେ ଥିଲା ବହି। ସେତିକି କରଉଥିଲି ଆଉ। ଏଇଆଟା ତ ଅଳ୍ପ ଥିଲା ସାରିଦେଲି ଆଉ ବାକି ଓଡିଆ ହିନ୍ଦୀ ଟିକେ ପଢ଼ଉଥିଲି ଆଉ। ତାକୁ ପଢେଇଛି କେତେ ଛଅ ସାତ ଆଠ ମାସ ଖଣ୍ଡେ ପଢେଇଛି ଆଉ।
ତା ପରେ କାଇଁ ଛାଡ଼ିଦେଲୁ?
ଆଁ ଉଁ ପଢେଇଲିଣିି ଆଉ ଏଇ ଭାଇ ସ ପିଲା ଏକାଥର ମୁଣ୍ଡ ସବୁ ଖାଇ ଦଉଛନ୍ତି ପାଠ କହିଲେ ପଢିକି ଆସିବେନି ମାନେ ପୁରା ମୁଣ୍ଡ ବିରକ୍ତ କରିଦେବେ। ତାର ମାର୍କ କମି- ସେ ପଢିବନି ନିଜେ ଯେତେ ପାଟି କଲେ ବାଡେଲେ ପଢିବନି। ବା ମାର୍କ କମିଲେ ତାଙ୍କ ଘର ଲୋକ କହିବେ ମାନେ ଭଲସେ ପଢଉନି। ତେଣୁ ଏମିତି ଟିକେ ଆଉ ଏମିତି ବହୁତ ତର ପଢେଇଲି ତାପରେ
ଆରେ ଆଜିକାଲି ମାନେ କଣ କହିଲୁ ପ୍ୟାରେଣ୍ଟସ୍ ଗୁଡାଙ୍କ ସ ସେଇଆ ମାନେ ସିଏ ଭାବୁଛନ୍ତି ଟ୍ୟୁସନ ଛାଡିଦେଲେ ସେମାନେ ପଢିଦେବେ ପାଠ।
ହଁ ସିଏ ତ ସବଚାଇଦେବା ଟିକେ ଆଉ ନିଜ ଘରେ ପଛେ ନ ପଡୁ। ମାନେ ତାକୁ ମୁଁ ଟିଉସନରେ ପଢେଇବି ଦେଢ ଘଣ୍ଟା ଯେତିକି ସେତିକି ଆଉ ଦିନ ଯାକ ପଢା ପଢି ନାହିଁ। ଆଉ କଣ ହବ କହିଲୁ? ହଁ ବା ସେ ଘରେ ନ ପଡିଲେ ଆଉ କେନ୍ତି କେ ବାଟିକି ପିଆଇବି। ଏ ଆ ସେତିକି ପଢଉଥିଲି ଆଉ ମାର୍କ କମିବ। କି କୋଉ ବିଷୟ ରେ ଫେଲ୍ ହବ ଆଉ ଆମେ କଣ କରିପାରବୁ ଏୟା।
ମୋ ଭୟସ ଟା କଣ ଡବଲ ଶୁଭୁଚି।
ହ୍ୟାଲୋ।
ହଁ ମୁଁ କହିଲି ମୋ ଭୟସ ଟା କଁ ମ ଡବଲ୍ ଶୁଭୁଚି।
ମୋ ଭୟସ ଟା ତତେ ଡବଲ୍ ସୁଭୁଚି?
ନା ନିଜ ଭୟେସ୍ ଟା।
ଓ କଣ ଟିକେ ଇକୋ କହୁଛି ଆଉ ଏବେ ଶୁଭୁଛି ନା ଠିକ୍ ହେଇଗଲା?
ହଁ ଠିକ୍ ହେଇଗଲା ଠିକ
ହଁ ଆଉ କଣ କହୁଥିଲୁ ଗୋଟେ?
ଆଉ କଣ କହିବି ଏତ ଇନଫ୍ଲୁଏନ୍ସର ଗିରିି ଚାଲିଚି ମୋର ଟିକେ ଆଉ।
ହଁ ହଁ ଏଇ କାଲି ସେ ମନ ପଇଲା ମନ ପକେଇଦେଲୁ। ଖାଲି ସେ ତନୁ ବିଷୟରେ ଏଇସବୁ ବିଷୟରେ ଖାଲି କଥା ହେଇ ଦଶ ମିନିଟ
ଏଇ ରିଲ୍ ବିଷୟରେ?
ହଁ ରିଲି କଣ କେମିତି ଆସୁଚି କୋଲାବ୍ କରିବି କେତେ କୋଉଠି କଣ ଯାଇଥିଲୁ ତାର ମୋର ଗପ ମାନେ ମାନେ ହସି ହସି ମୋ ପେଟ କଁ ହେଇ ଯାଉଚି। ସିଏ ସିଏ ଏମିତି ହସୁଚି ଯେ ତା ହସ ଦେଖିକି ମତେ ହସ ଲାଗୁଚି। ସେ କଣ କଥା ହବ ସେ ଅଧା ଆମର ମର ହସ ରେ ପଳଉଚି।
ତା ସହିତ କଥା ହଉଥିଲି କାରିଆରେ ହେଲା। ମାନେ ବିଶେଷ କରିବୁନି, ତା ସହିତ କଥା ହଉଚି ସେ ଖାଲି ଆ କଣ କହିବି ଆ କଣ କହିବି ଏମିତି ମୁଁ କହିଲି ଆାରେ ଏଇଥିରେ କଥା ହେବାକୁ ପଡେ ଆପଣ ଆ ହେଲେ କିଛି ହବନି। ତାପରେ ସେ ସେତିକି ମୁଁ ଜୋକ ମାରି ଦେଇଛି, ସିଏ ହସୁଛି ହସୁଛି ଗଲା, ଆଉ ମୁଁ କିଛି ହସିବାକୁ ବି ମନା।
ସିଏ ତ ତାର ମୋର କଥା ହେଲେ ସିଏ ଖାଲି ମତେ ମାନେ ଜୋକ୍ ଶୁଣଉଛି। ଆଉ ଶିକ୍ଷଣୀୟ ଗପ କହୁଛି କହୁଥିଲି ଆସୁ ଆମେ ଏଇଆ ଶିଖିଲେ। ଏଇଆ କଲେ ସେଇଆ କଲେ, ସେ କଥା ଭିତରେ ମୁଁ କଣ ଟିକେ କହିଦେଲି, ସେ ହସୁଛି ହସୁଛି ହସୁଛି ମତେ ତା ହସ ଦେଖିକି ମତେ ହସ ଲାଗୁଚି ଏମିତି ଏମିତି ଚାଲିଲା ଆଉ। ହଁ ସେଇ ପରଦିନଠୁ ତ କଥା ହଉଛି ଖାଲି ହସ ଯେ ହସ, ଫୋନ୍ ରେ ଆଉ ଆଉ ତୋର କଣ ଇନଷ୍ଟାଗ୍ରାମ, ତୋର କି ଆସିଲା କଲାବେ ନା ଆସିନି? ତୋର ବି ଆସିିଥିବ ବୋଧେ।
କୋଲା, ଆରେ ମୋ ପୁରୁନା ଆଇଡିରେ ଯାହା ଆସ ସିଦ୍ଧାନ୍ତ
ଓହୋ, ହଁ ହଁ ହଁ! ତୋର ଇଏ ହେଇଗଲା ନା? ତୋର ଏବେ ରିଚ କେତେ ଅଛି?
ଏବେ ଆକାଉଣ୍ଟ ରେ ତଥାପି ହେଇଯାଇଛି ଲକ୍ଷେ। ମାନେ ବାସ୍ତରୀ ଥିଲା, ଆଉ ଏବେ କମିଗଲା ପୁଣି ଲକ୍ଷେ ଷାଠିଏ ଅଛି। ଆଜି କରେଣ୍ଟ ଲି
ଓହୋ, ମାନେ ଏଇଟା କଣ? ମାନେ ରିଚ ମାନେ କେତେ ଲୋକଙ୍କ ପାଖରେ ପହଞ୍ଚୁଛି।
ମାନେ, କେତେ ଲୋକ ଦେଖିଛନ୍ତି ଆମ ଆକାଉଣ୍ଟକୁ ଆସିକି।
ଓଉ, ଏତିକି ଲୋକ ଆସିଛି ତମ ଆକାଉଣ୍ଟକୁ ଆସିକି ଚେକ୍ କରିଛନ୍ତି।
ହଁ, ଏଇଟା ମାସେ ଭିତରେ।
ଆରେ ଭାଇସ, ଆଉ ମୋର କଣ ଦେଖଉଛି? ଦଶ ହଜାର ମାନେ କଣ? ଦଶ ହଜାର ଲୋକ ଆସିକି ଆକାଉଣ୍ଟକୁ ଚେକ୍ କରୁଛନ୍ତ?
ହଁ, ମାସେ ଭିତରେ ଟେନ କେ ତୋର ଦେଖିଛନ୍ତି।
ଇଏ ଭାଇସ, ମୋ ବିଶ୍ଵାସ ହଉନି! କଣ, ତିନିଟା ଗୋଟରେ ଦଶ ହଜାର ନା? ଏଇଟା କଣ ନା? କେତେ ଲୋକଙ୍କ ପାଖରେ ପହଞ୍ଚିବ ଏବେ?
କଣ?
ମତେ ଲାଗୁଛି, ବୋଧେ ଏତିକି ଟା ଜିନିଷ ଏତିକି ଲୋକଙ୍କ ପାଖରେ ପହଞ୍ଚି।
ହଁ, ମାନେ ରିଲ ଟା ରିଚ ଗଲେ, ତାପରେ ସେଟା ଦେଖାଏ କେତେ?
ଓହୋ, ଅନ୍ଥାନରେ ସେ କଥା ହଉଥିଲି, ସେ କହିଲା ହଁ ମୋର ଆସିଚି। ଆଉ ଗୋଟେ ପେଡ ଆସି, ତାକୁ ତାର ପଇସା ଦେଲେନି। ଆଉ ଗୋଟେ କରିଥିଲି, ମତେ ଖାଇଆବାକୁ ପିଇବାକୁ ଦେଲେ। ଆଉ ଗୋଟେ ରଜ ଟା କହିଥିଲେ, ବର୍ଷା ହେଲା ବୋଲି ଗଲି।
ହଁ, ବା। ସେ ଯୋଉ ଗୋଟେ ଯାଇଥିଲୁ ଯୋଉ, ସେଇଟା ପଇସା ଦେଇନାହାଁନ୍ତି, ସେଇଟା ବି ଆମେ ବର୍ଷାରେ ହିଁ ଯାଇଥିଲୁ।
ଓ, ସେ କଣ ପାଇଁ ପଇସା ଦେଲେଣିି କହିଲୁନି?
କଣ କହିଲୁ?
ପଇସା କଣ ପାଇଁ ଦେଲେଣିି, କହିଲେନି ତାଙ୍କୁ?
କହିଲେ ତ ସେ ଦେବେ ବୋଲି, ଏପର୍ଯ୍ୟନ୍ତ ଦେଇନାହାନ୍ତି କଣ ମୁଁ ବି ବୁଝିପାରୁନି?
ହୁଁ, ସେ ଆଉ ଦେବେନି ରହିଯିବ ରହିଯିବ ରହିଯିବ ଗଲା ଆଉ। ଟିକେ ହାଲକା ଚୁନ ମାରି ଦେଇଛନ୍ତି ଆଉ।
ଆ ଆଉ ଗୋଟେ ଅଯଥା ଖର୍ଚ୍ଚ ହେଲଣିି କି, ଆମର ଶହୀଦନଗର ଯିବା ଆସିବାରେ।
ଓହୋ, ହଁ, ସେଇଥିରେ ପଇସା ଯାଇଥିବ।
ଅଟ ତ ଅଟ କରିକି ଗଲୁ।
ଅଟୋ କରିକି, ସହିଦନଗର ରିଜର୍ଭ ନା କଣ?
ହଁ ଅନଲାଇନ୍ ବୁକିଂ।
ଓହୋ ଏଠୁ କେତେ ଟଆଁ ନବ ସହିଦନଗର?
ହଁ ସେଦିନ ଶହେ ଟଙ୍କା ନେଲା। ହଉ ହେଇଗଲାଣି ସମୟ।
ଆରେ ଶଳା ହଉ ହଉ ଠିକ୍ ଅଛି ଆପଣଙ୍କ ସାଙ୍ଗେରେ କଥାହୋଇ ଆମକୁ ବହୁତ୍ ଖୁସି ଲାଗିଲା ତେଣୁ ଆମେ ରଖୁଚୁ ଠିକ ଅଛି। ହଁ।